ଆଜ୍ଞା ଜୟ ଜଗନ୍ନାଥ।
ବନ୍ଧୁ କଣ କରୁଛନ୍ତି ଜୟ ଜଗନ୍ନାଥ।
ବର୍ତ୍ତମାନେ ମୁଁ ଖାଦ୍ୟ ଭକ୍ଷଣ କରିିକି ଆଇଲି ଆପଣ କଣ କରୁଛନ୍ତି?
ଆଚ୍ଛା ବନ୍ଧୁ ବନ୍ଧୁ ମୁଁ ବର୍ତ୍ତମାନ ବସିଥିଲି ମୋ ସା ଙ୍ଗମାନଙ୍କ ସହିତ ବନ୍ଧୁ ମୋର କହିବାର କଥା ଆପଣ ବର୍ତ୍ତମାନ କଣ ଖାଇଲେ?
ବର୍ତ୍ତମାନ ମୁଁ ପନିରି ତରକାରୀ ଖାଇଲି ରୁଟି ଖାଇଲି ଆଉ ହଁ ଛତୁ ତରକାରୀ ଖାଇଲି। ଖିରି ଟି-କେ ପାମ୍ପଡ଼ ଗୋଟିଏ ଖାଇଲି। ଆସିଲି ଆପଣ କଣ କିଅଣ କରିଚନ୍ତି?
ଆଚ୍ଛା ବନ୍ଧୁ ମୁଁ ତ ବନ୍ଧୁ ମୁଁ ଟିକେ ଦୂର ଜେଗାକୁ ଯାଇଥ୍ ଥିଲି ତ ସେଠାରେ ମୁଁ ଟିକେ ଓଦା ହେଇକି ପଳେଇ ଆସିଥିଲି ତ ମତେ ଟିକେ ଉଁ ଥଣ୍ଡା ହବାରୁ ମୁଁ ମୋର ପୋଷାକକୁ ଉଁ ଓଦା ପୋଷାକକୁ ଓହ୍ଲେଇ ଦେଇ ଉଁ---ଘରେ ଭାତ ଏବଂ ମାଂସ ତରକାରୀ ଖାଇଥିଲି।
ଅ ସୁଆଦ ଲାଗୁ-ଥବ।
ଆଚ୍ଛା ବନ୍ଧୁ ମାଂସ ତ କାରି କାହାକୁ ସୁଆଦ ବା ନ ଲାଗେ ତ ବନ୍ଧୁ
ହଁ ଏଟା ଠିକ-କଥା ଆଜ୍ଞା।
ଆଜି ବନ୍ଧୁ ଆମ ଗ୍ରାମରେ ଏକ ଉଁ ଚାଞ୍ଚଲ୍ୟ ଘଟଣା ଶୁଣିଚନ୍ତି?
କଣ ଘଟିଚି ବନ୍ଧୁ କହିଲେ ଟିକେ ବିସ୍ତାର କରି କୁହନ୍ତୁ।
ଆଚ୍ଛା ବନ୍ଧୁ କଥା କଣ କି ଆମ ଗ୍ରାମରେ ଦୁଇ ଯୁବକ ଘନିଷ୍ଟ ଅଁ-ମ-ସାଙ୍ଗ ଥିଲେ, ଉଁ ସିଏ ଦୁଇ ଚକିଆ ଯାନରେ ଆମ ଗ୍ରାମରେ ଦିନକୁ ଉଁ ପଚାଶରୁ ଶହେଥର ଉଁ ଭ୍ରମଣ କରନ୍ତି ଏବଂ ବହୁତ୍ ଭଲ ସାଙ୍ଗ ଥିଲେ। ଏବଂ ସାଙ୍ଗ ହେଇକି ତମ୍ବାଖୁ ଖାଉଥିଲେ ସାଙ୍ଗ ହୋଇକି ତମ୍ବାଖୁ ଖାଉଥିଲେ ସାଙ୍ଗ ହେଇକି ମଦ୍ୟପାନ କରୁଥିଲେ, ଦିନେ କଣ ହେଲା ଯେ ବନ୍ଧୁ ଉଁ ହୁଁ ଏକ ସାଙ୍ଗ ତାର ସାଙ୍ଗକୁ ନ କହି ଏକ ଜେଗାରେ ତମ୍ଭାକୁ ସେବନ କରୁଥେଲା। ସେଠାରେ ଆଉ ଏକ ସେଠାରେ ଆଉ ଏକ ସାଙ୍ଗ ପହଞ୍ଚିକି ତାର ବନ୍ଧୁକୁ ଫୋନ୍ କଲା। ଏବଂ ବନ୍ଧୁ ମିଛରେ ଜବାବ୍ ଦେଲା ଯେ ମୁଁ ଘରେ ଅଛି ସେବେଠୁ ସ୍ ତାଙ୍କ ବନ୍ଧୁଟି ବନ୍ଧୁଟିକୁ ଖରାପ୍ ଲାଗିଲା ବନ୍ଧୁଟି କହିଲା ଯେ ମୁଁ ଆଉ ତୋ ସହିତ ମିଶିବିନି। ସେଇ ଯେଉ ବନ୍ଧୁ ମିଛ କହିଲା ସିଏ କାହାକୁ କିଛି କହିଲାନି, ଯୋଉ ବନ୍ଧୁଟି ଆଖିରେ ଦେଖିଲା
ସିଏ ଆମ ଗ୍ରାମରେ ଯୁବକଙ୍କୁ ସମସ୍ତଙ୍କୁ କହିଲା ଯାହା ଦ୍ଵାରା କି ତାଙ୍କୁ ତାଙ୍କ ମଧ୍ୟରେ ଉଁ କଥାବାର୍ତ୍ତା ବନ୍ଦ ହେଇଗଲା। ତ ବନ୍ଧୁ ଦେଖନ୍ତୁ ଯିଏ ଯାହାର ଉଁ ଯେତେ ଖାସ୍ ହେଲେ ବି ଏକ ଭୁଲ ପାଇଁ ସମ୍ପ୍ ସମ୍ପର୍କ ଭାଙ୍ଗିଯାଏ। ତ ବନ୍ଧୁ ଆପଣଙ୍କ ମତରେ ଏହା ଠିକ ହେଲା ନା ଭୁଲ ହେଲା?
ହ ନା ଭାଇ ଏଟା ଠିକ୍ କଥା ମାନେ ସମ୍ପର୍କ ଯାହା ସାଙ୍ଗେରେ ରଖିବ ସାଙ୍ଗ ହିସାବରେ ହଉ କି ପ୍ରେମିକ ପ୍ରେମିକା ହିସାବରେ ହଉ କି ବାପା ପୁଅ ହିସାରେ ହଉ କି ମା ଝିଅ ହିସାବାରେ ହଉ ସମ୍ପର୍କ ମାନେ ସୁଦୃଢ ରଖେ ପଡ଼ିବ ବୁଝିଲ, ଆଉ ଇଏ ଯେମିତି କାମ କରିଛନ୍ତି ଦୁଇ ସାଙ୍ଗ୍ ଙ୍ଗଇ ଘନିଷ୍ଠ ସାଙ୍ଗ ଏ ଭାରି ଖରାପ ଲାଗୁଛି ମତେ, କଣ ଆଉ କହିବି ତାଙ୍କ କହିବିୟରେ, ଆଉ କଣ ହଟିଲା ତା ପାଇଁ ଘଟଣା?
ନ୍ତୁ ଏଇ, ତାପରେ ଦୁଇ ଜଣଙ୍କ ଅ ମଧ୍ୟରେ ଅସଭ୍ୟ ଭାଷାରେ, ଗାଳି ଗୁଲଜ ହେଲେ ତାପରେ ବନ୍ ତାପରେ ବନ୍ଧୁ, କଣ ହେଲା ଯେ ସେଠାରେ ଦୁଇ ବନ୍ଧୁ, ଙ୍କ ଭିତରେ ଜୋର ଝଗଡା ହେଲା ଏବଂ, ଏକ ବନ୍ଧୁ ମାରିକି ଆଉ ଜଣଙ୍କ ବନ୍ଧୁଙ୍କର ମୁଣ୍ଡଟି ଫଟାଇ ଦେଲେ, ଯାହା ଦ୍ୱାରା କି ଆମ ଗ୍ରାମରେ ଏହି କଥାଟି, ହୁଁ ସମସ୍ତଙ୍କ ଯୁବକ ଆଗରେ ବିସ୍ତାରିତ ହେଇଗଲା, ତାପରେ ବନ୍ଧୁ ମାନେ ଆମ ଗ୍ରାମରେ ପଚାରିଲେ, ତ ଝଗଡ଼ା କଣ ପାଇଁ ହେଲା, ତ ଆର ଯେଉ ବନ୍ଧୁ ନିଜ ଆଖିରେ ଦେଖିଥିଲା ସେ କହିଲା ଯେ, ମୁଁ ଏହା ଆଙ୍କ ପିଛାରେ ବହୁତ୍ ପଇସା ଖର୍ଚ୍ଚ କରୁଥିଲି ଏବଂ, ବହୁତ୍ ଦୂର ଦୂରାନ୍ତରେ ତାର ଦୁଇଚଖିଆ ଯାନରେ, ଉଁ ବସିକି ବୁଲିଛି ତ ବନ୍ଧୁ ସିଏ ମତେ ବି, ସିଏ ମତେ ମିଛ କହିକି ତମ୍ଭାକୁ ସେବନ କରୁଥିଲା, ତ ଯେହେତୁ ମୁଁ ତାକୁ ତମ୍ବା ଖାଇଲା ବେଳେ ତମ୍ଭାକୁ ଖାଇଲା ବଳେ ମୁଁ ମଧ୍ୟ ତା ପଛରେ ପଇସା ଖର୍ଚ୍ଚ୍ ତ କରୁଥିଲି ତ ବନ୍ଧୁ ସିଏ ମତେ ମିଛ କହିକି କିପରି ଖାଇଲା, ତ ଆମେ କହିଲୁ ବନ୍ଧୁ ଆଚ୍ଛା ସଠିକ୍ କଥା ଆପଣ କହୁଛନ୍ତି, ଯେହେତୁ ଦୁଇ ଜଣ ମିଶିକି ଭ୍ରମଣ କରିଥିଲ ଦୁଇ ଜଣ ମିଶିକି, ତମ୍ଭାକୁ ସେବନ କରୁଥିଲ,
ଠିକ୍ ଠିକ୍,
ତ ତୁ ଏକା କଣ ପାଇଁ ଖାଇଲୁ? ଏଇ କଥା ଭିତରେ ବନ୍ଧୁ ଆମର କଥା ଚାଲିଲା, ଝଗଡ଼ା ଲାଗିବା ଦ୍ଵାରା ଏକ ବନ୍ଧୁ, ଆମ ଗ୍ରାମ୍ ଆମ ଅଞ୍ଚଳର ଏକ, ଉଁ ଡାକ୍ତରଖାନ ରେ ଚିକିତ୍ସିତ ହଉଛନ୍ତି,
ଆଉ ବନ୍,
ତାକି ତାଙ୍କ,
ବନ୍ଧୁ ସିଏ-ସିଏ ଯୋଉ କାମଟି କଲେ ବନ୍ଧୁ ଯୋଉ ତମ୍ବାଖୁ ଖାଉଛନ୍ତି କି ମଦ୍ୟପାନ, କରୁଛନ୍ତି ସେଟା କଣ ଉଚିତ କି ଉଚିତ ନୁହଁ ଯେହେତୁ ତାଙ୍କର, ପୁଣି ଯୋଉ ଘରେ ବାପା ମା ଅଛନ୍ତି, ତାଙ୍କର ଟିକେ ମନ ଖରାପ୍ ରହିବ ଲୋକଙ୍କ ନଜରରେ କଁ କହିଲେ ଛୋଟ୍ ଟହାକାର ହେଇଯିବ ତାଙ୍କର ଭାବିଥିବେ ପୁଅଙ୍କୁ, ବଡ଼ କରିଛି ଏତେ ଦେ ଆଜ୍ଞା,
ତମ୍ଭାକୁ ଖାଇଲା ବେଳେ ସିଏ କଣ ତାଙ୍କ ବାପା ମାଙ୍କ କଥା ଭାବିଥିଲେ କି, କିମ୍ବା ଗାଁ ଗ୍ରାମର ଲୋକଙ୍କ କଥା ଭାବିଥିଲେ କି ତ ସେ ତମ୍ବାକୁ ଖାଉଥିଲେ ନା, ସେତିକି ବେଳେ ଯେତେବେଳେ ଖାଇବା ସମୟରେ ଯଦି ଭାବିଥାନ୍ତେ, ତ ଏତେ ବାଟ ଯାଆଁକେ କଥା ଯାାଇ ନଥାନ୍ତେ ତ ସେଥିପାଇଁ ସିଏ ଭୁଲ କରିଛନ୍ତି ଏବଂ ତମ୍ଭାକୁ ସେବନ କରିଛନ୍ତି, ମୋର କହିବାର ଅର୍ଥ ହେଲା ବନ୍ଧୁ ଆପଣ ଟିକେ ମୁଣ୍ଡରେ, ରନ୍ତୁ ଯେ ଦୁଇ ବନ୍ଧୁ ସାଙ୍ଗ ହେଇକି ଆପଣ ଆପଣ ମୁଁ ଆପଣଙ୍କ କଥା କହୁଛି। ଆପଣ ଏବଂ ଆମ ଗ୍ରାମରେ ଆଉ ଏକ ଛୋଟ ବ୍ୟକ୍ତିଙ୍କ ସହିତ ଆପଣ ମଧ୍ୟ ଖୁବ ଘନିଷ୍ଠ ସମ୍ପର୍କ। ଯୁଆଡେ ବି ଯାଆନ୍ତି ଦୁଇ ଜଣ ସାଙ୍ଗ ହେଇକି ଯାଆନ୍ତି ବନ୍ଧୁ। ଆପଣ ଏକ ସ୍ଥାନକୁ ପଳେଇଛନ୍ତି ତାଙ୍କୁ ନ କହିକି। ସେ ବନ୍ଧୁ ସେଠାରେ ପହଞ୍ଚିଲା। ତ ଆପଣ ସେଠାରେ ଯାଇକି ଭ୍ରମଣ କରୁଛନ୍ତି ଆଉ ଜଣଙ୍କୁ ନେଇକି। ତ ବନ୍ଧୁ ସିଏ ଯେତେବେଳେ ଆପଣଙ୍କୁ ଫୋନ କଲା। ବା ଆପଣଙ୍କ ସହିତ ଯୋଗାଯୋଗ କଲା। ତ ସିଏ ଆପଣ କହିଲେ କି ନାଇଁ ମୁଁ ଘରେ ଅଛି। ତ ସିଏ ସେଠାରେ ଦେଖିଲା ଆପଣ ଆଉ ଜଣଙ୍କ ବନ୍ଧୁଙ୍କ ସହିତ ଦୁଇ ଚକିଆ ଯାନରେ ଭ୍ରମଣ କରୁଛନ୍ତି। ତ ସେଠାରେ ଯୋଉ ବ୍ୟକ୍ତି ଆପଣଙ୍କୁ ଫୋନ କରିଥିଲା ତା ମନରେ କଣ ଚାଲିଥିବ ସେଇଟା ମୁଁ ଆପଣଙ୍କୁ ପଚାରୁଥି।
ବନ୍ଧୁ ଇଏ ତ ବଡ ଚାଞ୍ଚଲକର ଘଟଣା। ପ୍ରଥମେ ତ ଲୋକଙ୍କ ଆଗରେ ତାଙ୍କ ଇଜ୍ଜତ ମୋର ଗଲା। ତୃତୀୟ ତାଙ୍କ ମା ବାପାଙ୍କ ଯତେ ବି ଗଲା ଆଉ ଯେହେତୁ ସରକାର ମନା କରିଛନ୍ତି ତମ୍ବା ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ବିଭିନ୍ନ ଦୂରଦ ର୍ଶନ ରେ ନ୍ୟୁଜ୍ ପେପରରେ ଆସୁଛି ସବୁ ପ୍ରଚାର ହଉଛି ଗଭର୍ଣମେଣ୍ଟ ଯୋଉ ସରକାର କରୁଛନ୍ତି। ହେଲେ ଦୁଇ ସାଙ୍ଗ ମାନିଲେନି ଏ କଥା। ନିଜେ ଖାଇଲେ ଖାଇଲେ ନିଜ ସ୍ୱାସ୍ଥ୍ୟକୁ ବି ଯତ୍ନ ନ ନେଇେଇ ଖରାପ କଲେ। ପୁଣି ଡାକ୍ତରଖାନାରେ ଏଇନା ଦୁନିଆ ପଇସା ଖର୍ଚ୍ଚ ହବ।
ଆଚ୍ଛା ତ ବନ୍ଧୁ ମୋର କହିବାର କଥା ହେଲା ଯେ ତମ୍ଭାଖୁ ଆପଣ ବି ଦେଖିଥିବେ ସେ ଉଁ ଏକ ଚଳଚିତ୍ର ଦେଖିଲା ବେଳେ ସେ ସେଠାରେ ସ୍ପଷ୍ଟ ଭାବରେ ଲେଖା ହେଇଥିବ। ଧୂମ ଧୂମ୍ରପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ବନ୍ଧୁ ଲେଖା ହଉଛ ଲେଖା ହୁଏନା ତ ଯେତେବେଳେ ଆମେ ତମ୍ବାଖୁ ସେବନ କରୁଛେ ସେ ତମ୍ଭାଖୁ ତଳେ ଲେଖା ହେଇଥିବ ଯେ ଏହାକୁ ଖାଇଲେ ଦେହ ପ୍ରତି ବିପଦ। ତ ଲୋକମାନେ ଜାଣି ଶୁଣି ଖାଉଛନ୍ତି ନା ନାଇଁ। ସରକାର ଏ ସ ସରକାର ଏହାକୁ କଣ ପାଇଁ ବନ୍ଦ କରିଦଉନାହାନ୍ତି? କାରଣ ସରକାରକୁ ଏହା ପ୍ରତି କିଛି ଫାଇଦା ମିଳୁଛି।
ହଁ ପଇସା ଆଉଛନ୍ତି ବହୁତ ରାଜସ୍ୱ ଖର୍ଚ୍ଚ ତାଙ୍କର ହେଇଯାଉଛି।
ତ ସେଇଥିପାଇଁ ଲୋକଙ୍କ ଜୀବନ ଚାଲିଯାଉ ମଧ୍ୟ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉ କିନ୍ତୁ ତାଙ୍କର ବ୍ୟବସାୟରେ କୌଣସି ପ୍ରକାର ଆଞ୍ଚ ନ ଆସୁ ସରକାର ନହେଲେ ବନ୍ଧୁ ଏହାକୁ ନ ଖାଇଲେ ତ ଲୋକମାନେ ବା ଆମର ଦେଶ କିପରି ଚାଲିବ ପଇସା କିପରି ଆସିବ? ଏକ ମନୁଷ୍ୟର ଜୀବନ ଚାଲିଗଲେ ସରକାରଙ୍କ କିଛି କ୍ଷତି ହେଇଯାଉ
ଠିକ ଆଜ୍ଞା ଠିକ କଥା କହିଲେ
କୁହନ୍ତୁ। ଏ ଏଇ ଦୁଇ ଜଣଙ୍କ ମଧ୍ୟରେ ଯେଉଁ ଝଗଡ଼ାଟି ଲାଗିଲା। ତ ପ୍ରଥମେ ଭୁଲ ବନ୍ଧୁ କାହାର ମତେ ଟିକେ କହିଲେ।
ଆଉ କଣ କହୁଛନ୍ତି କୁହନ୍ତୁ
ଆଚ୍ଛା ସେଇପରି ଭାବରେ ବନ୍ଧୁ ମୁଁ କହୁଛି ଯେ ଆପଣଙ୍କୁ ଆପଣ ଏକ କାମ କରନ୍ତୁ ତ ଆପଣ ଯାହା ସହିତ ବି ସମ୍ପର୍କ ରଖ ଖନ୍ତୁ ଯାହା ସହିତ ବି ବନ୍ଧୁ ଆପଣ ସମ୍ପର୍କ ରଖନ୍ତୁ ଏକ ଭଲ ଭାବରେ ସମ୍ପର୍କ ରଖ।
ମୋର ଇଏ ମାଧ୍ୟମରେ ଆପଣଙ୍କ କଥା କିଛି ମତେ ଶୁଭୁନାହିଁ ବନ୍ଧୁ।
ଆଚ୍ଛା ବନ୍ଧୁ କାରଣ ଟିକେ ବର୍ଷା ବନ୍ଧୁ ବର୍ଷା ପାଗ ହୋଇଛି ତ ବନ୍ଧୁ ବର୍ଷା ପାଗ ହୋଇଛି ତ ଆଚ୍ଛା ବନ୍ଧୁ ଶୁଣନ୍ତୁ ଶୁଣନ୍ତୁ ମୋ କଥା ଟିକେ।
ବନ୍ଧୁ ମୋର କହିବାର ଅର୍ଥ ବନ୍ଧୁ ତ ବର୍ତ୍ତମାନ ମୋର ଏକ ବନ୍ଧୁ ବର୍ଷା ପାଗ ହୋଇଥିବାରୁ ଶୁଣନ୍ତୁ ବନ୍ଧୁ ବ ର୍ଷା ପାଗ ହୋଇଥିବାରୁ ସେଥିପାଇଁ ଟିକେ ଯୋଗାଯୋଗ ହବାରେ କଥା ଆଗ ପଛ ହେଉଛି ବା ଶୁଭୁନାହିଁ। ତ ବନ୍ଧୁ ମୋର ଶୟନ ସମୟ ହେଇଗଲାଣି ବନ୍ଧୁ। ତ ମୁଁ ଆପଣଙ୍କ ସହିତ ଟିକେ ପରେ କଥା ହଉଛି ତ ବନ୍ଧୁ ଏକ କାମ କରନ୍ତୁ
ନହେଲେ ଆମର ବାର୍ତ୍ତାଳାପ ଭଲ ଚାଲୁଥିଲା ବର୍ତ୍ତମାନ
ହଉ ଆଚ୍ଛା ବନ୍ଧୁ ମୁଁ ବର୍ତ୍ତମାନ ରହୁ ଜି ଆପଣଙ୍କ ସହିତ କଥା ହେବି ବର୍ତ୍ତମାନ ପାଇଁ ମୋତେ ବିଦାୟ ଦିଅନ୍ତୁ।
ବିଦ୍ୟାୟ ନଉଛି ହୁଁ। ହ
ଜୟ ଜଗନ୍ନାଥ ବନ୍ଧୁ।
ଜୟ ଜୟ
ଜୟ ଜଗନ୍ନାଥ ବନ୍ଧୁ ଜୟ ଜଗନ୍ନାଥ ବନ୍ଧୁ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ମତେ କଲ ର ଦି ଥର ଆଇଲା ମୁଁ